ହ୍ୟାଲୋ ହୋ ହ୍ୟାଲୋ ସାଙ୍ଗ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
ଆପଣ ଏବେ କଣ କରୁଛନ୍ତି?
ଏଠି ବସିଥିଲି ଆଉ ଆପଣ କଣ କରୁଛନ୍ତି?
ମୁଁ ବି ଏବେ ବସିଛି ଆଉ ସନ୍ଧ୍ୟାବେଳେ ଯାଇଥିଲି ଟିକେ ମନ୍ଦିରକୁ ତ ଆସିଛି ଆସିକି ବସିଛି ଆଉ
ଆଉ ପରିବାରରେ ସମସ୍ତେ ଭଲ ଅଛନ୍ତି। ବର୍ଷା ହଉଛି ମୌସମ ଟା ଆସିଲାଣି ଭାରି। ଓହୋ ତ ସେଥିପାଇଁ ଟିକେ ବର୍ଷା ହଉଛି ଓହୋ ଆଉ। ଆଜି ଦିନଟା ଯାକ ଆମର ବର୍ଷା ହଉଛି। ଓହୋ ଆଛା ତ ଟିକେ ଓଦା ହେଇଯାଇ। ଓଦା ହେଇଯାଇଛି ମୁଁ ଆଉ ଟିକେ ସେଥିପାଇଁ ଟିକେ ଟେ ଦେହ ଭଲ ଲାଗୁନି ଆଉ ସମସ୍ତେ ଘରେ ଭଲ ଅଛି। ଓ ଆଚ୍ଛା। ହ ଆଉ ଏ ଆଉ କେମିତିନି କଣ ପଢାପଢି ଚାଲିଛି। ମୋର ଏବେ ଗ୍ରାଜୁଏସନ ତ ସରିଗଲାଣି। ମୁଁ ଏବେ ସରକାରୀ ଚାକିରି ପାଇଁ ପ୍ରିପାରେସନ କରୁଛି ଆଉ। ହଁ ସରକାରୀ ଚାକିରି ଯଦି ନ ହୁଏ ତମର କଣ କରିବାକୁ ଆଗକୁ ଭାବିଛନ୍ତି। ଯଦି ନ ହୁଏ ଆଜିର ଦୁନିଆରେ କମ୍ପିଟିସନ ଦେଖୁଛନ୍ତି କେତେ। ଅଧିକ ଅଛି। ଯଦି ନ ହୁଏ ତାହେଲେ ମୁଁ ବିଭିନ୍ନ ପ୍ରକାର। ଏବେ ନୂଆ ନୂଆ ଜିନିଷ କରିବାକୁ ଆସୁଛି ଯେମିତି କି ବିଭିନ୍ନ ପ୍ରକାର କୁର୍ସି ଉପରେ ଆସୁଛି।
କି ଏବେ ଦେଖିଥିବେ ଫଟୋ ଫଟ ଦୋକାନ। କି ଦେଖୁଥିବେ ଲୋକମାନଙ୍କ ଭିତରେ କେତେ ଫଟୋ ଉଠେଇବା ଫଟୋ। ଅ ଭିଡିଓ ଏଡିଟିଂ ଫେଡିଟିଂ ସେଗୁଡା ଉପରେ କେତେ ଭଲ ଇଏ ଚାଲିଛି ତ ତାପରେ କି। କି କରିବେ ଆଉ।
ଓ ଆଛା ଆଉ କନ। ଆଉ କଣ ଆଗକୁ କଣ କେମିତି କଣ କରିବେ।
ମୋର ଯଦି କିଛି ନ ହୁଏ ତାହେଲେ। ମୁଁ ଧର ଯଦି କୃଷି କରେ ଆମର ଯେହେତୁ ଆମେ ଚାଷୀ ଘର ଚାଷୀ ଘର ପିଲା। ଆମ ଘର ଲୋକ ସମସ୍ତେ ଚାଷ କରନ୍ତି ଆମ ପୂର୍ବପୁରୁଷ ଆମ ବାପା ହେକା ବି ଚାଷ କରନ୍ତି ଆଉ। ମୁଁ ଚାଷ କରିବାକୁ।
ଚାଷ କରିବାକୁ ଭଲ ଯେମିତି କି ଆପଣ ଜାଣିଥିବେ ଫୁଲ ଚାଷ ହଉଛି। ହଉ ସେ ବିଭିନ୍ନ ପ୍ରକାର ଫୁଲ ଚାଷ ହଉ ଆପଣ ଜାଣିଥିବେ ଏ ଏବେକାର ମାର୍କେଟରେ। ଫୁଲ କେମତି କେତେ ଭଲ ଭାବରେ ମାନେ ଚାହିଦା ତାର।
ଯଦି ଓକେଜନାଲି। ମାନେ ଯେମିତି କି ପୂଜା ପର୍ବରେ ଯଦି ସେଇ ଟାଇମ ରେ ମୁଁ। ଫୁଲ ଚାଷ କରୁଛି ତାହେଲେ ମୋର ଭଲ ଲାଭ ବି ହେବ ଆଉ ଭଲ। ପଇସା ବି ମୁଁ ଇନକମ୍ କରିପାରିବି ଆଉ।
ଓହୋ ଆଚ୍ଛା। ଆଉ କଣ ଭାବିଛନ୍ତି କରିବାକୁ। ଓ ମୁଁ ଏବେ ପଢୁଛି ପ୍ଲସ୍ ଥ୍ରୀ ସେକେଣ୍ଡ ହେଲା।
ଆଚ୍ଛା।
ଆପଣଙ୍କ ଆଡେ ପାଗ। ହଁ ବର୍ଷା ତ ହଉଛି ଦି ଦିନ ହେଲା ଆଉ ବର୍ଷାକୁ ପବନ ନ ହଉଛି ଆମର ଲାଇନ ବି ନାହିଁ ଏ କଟି ଯାଇଛି।
ଆଚ୍ଛା।
ହଁ ହଁ ଘରେ ତ ସମସ୍ତଙ୍କର ଜ୍ୱର ହଉଛି ଆଉ ବର୍ଷା ଯୋଉ ସିଜନ। ଚେଞ୍ଜ ହଉଛି ଯେହେତୁ ଜର ବି ହଉଛି। ସେ ଯୋଉ ଘର ଲୋକଙ୍କୁ କୁହନ୍ତୁ ଟିକେ। ଏ ତୁଳସୀ ମ ତୁଳସୀ ମହୁ। ଆଉ ଅଦାପକା ସବୁ କାଢା କରିକି ପିଇବେ। ଓହୋ ହଁ କହିବି ଥିଲା କହିବି ତାହେଲେ ଆଉ।
ଆଜ୍ଞା।
ଆଉ କଣ କୁହ।
ମୁଁ କଲେଜ ଯାଇଥିଲି କଲେଜରୁ ଆସିକି ଗରମ ଭାତ ଖାଇଥିଲି ଆଉ। ପୋଇରାଇତା ଥିଲା ଆଉ ଡାଲି ଶାଗ ଭଜା ବଢିଚୂୁରା।
ଆପଣ ଆଜି ପୁରା ସ୍ଵାସ୍ତିକ ଖାଦ୍ୟ ଖାଇଛନ୍ତି ଆଉ।
ହଁ ଆପଣ କଣ ଖାଇଛନ୍ତି। ମୁଁ ଆଜି ଟିକେ କାମ ଥିଲା ତ। କଲେଜ ଯାଇଥିଲି ଆଉ ଆସିକି ଭାତ ଡାଲି। ଶାଗ ଭଜା ହେଇଥିଲା ଆଚ୍ଛା। ଆଉ କଣ କୁହନ୍ତୁ ସେଠି ତମ ମାନେ ସେଠି ମନ୍ଦିର କେମିତି କଣ। ଅଛି ପାଖାପାଖି ଭଲ ମନ୍ଦିର।
ଆମର ଏଠି ବହୁତ ଭଲ ମନ୍ଦିର ଅଛି।
ହୁଁ। ଆଗକୁ ଯେମିତି ବୋଲବମ୍ ଆସୁଛି। ମାନେ ଶିବ ମନ୍ଦିର କଣ କେମିତି ଅଛି ସେଠି। ହଁ ଆମର କଣ ଜାଣିଥିଲୁ ଆମର। ଆମ ଆମର ଏଠାରେ ତିନି ଚାରିଟା ଶିବ ମନ୍ଦିର ଅଛି ସବୁଗୁଡା ଭଲ। ଦୁର୍ଗା ମନ୍ଦିର ଆଉ ଶ୍ରାବଣ ମାସ ଆପଣ ଯେମିତି କହିଲେ କି ଆସୁଛି ଆମର ଏଥର। ଲୋକ ଶ୍ରାବଣ ମାସ ଇଏ କରନ୍ତି। ହୁଁ ହୁଁ ଆପଣ ଜାଣିଛନ୍ତି ଶ୍ରାବଣ ମାସରେ ଆମର ଏଥର ସୋମବାର କରନ୍ତି। ନ୍ତି ଶ୍ରାବଣ ମାସରେ ସୋମବାର କରନ୍ତି। ଚାରି ସୋମବାର ପଡୁ କି ପାଞ୍ଚ ସୋମବାର ପଡୁ ଓହୋ ଆଚ୍ଛା କିଛି ବି ପଡୁ ତ ଲୋକ ଯାଆନ୍ତି ବୋଲବମ୍ ଯାଆନ୍ତି। ଓହୋ। ଓହୋ ଆଉ ଯେତେବେଳେ ବୋଲବମ୍ ଯାଆନ୍ତି ପାଣି ନେଇକି ଯାଆନ୍ତି ଓହୋ ହୁଅନ୍ତି। ହଉ ହଁ। ଠାକୁରଙ୍କ ପାଖକୁ ପାଣି ନେଇକି ଯାଆନ୍ତି ନଈ ମାନଙ୍କରୁ ଉଁ ହୁଁ ଆଉ। ଚାଲି ଚାଲିକି ଯାଆନ୍ତି ଠାକୁରଙ୍କ ଠି ପାଣି ଢାଳିକି ଆସନ୍ତି ଓହୋ ଆଚ୍ଛା।
କାହାର ଯଦି କିଛି ମାନସିକ ଥାଏ ବି କୁହନ୍ତି ପୂରଣ ହେଇଯାଏ କି ନହେଲେ ଲୋକଙ୍କୁ ମାନସିକ। ସିକ କରିକି ଯାଆନ୍ତି।
ଓହୋ। ତମେ ଯାଉଛ ବୋଲବମ୍ ରେ।
ଅ ମୁଁ କେବେ ଯାଇନି। କିନ୍ତୁ ଆମ ଘରୁ ମୋ ସାନ ଭଉଣୀ ଯାଏ ଆଉ। ସାନ ଭାଇଟେ ଯାଏ ମୋ ବଡ ବଡ ବୋଉ ଯାଆନ୍ତି ଆଉ ମୋ ଭା।
ମା ମୋ ବଡ ଭାଇ ବି ଯାଏ ଓ ଆଚ୍ଛା।
ତ ମୁଁ କେବେ ଯାଇନି। ମୁଁ ଯେବେ ବି ଯଦି କେବେ ଠାକୁରଙ୍କର କୃପା ହବ ତାହେଲେ ମୁଁ ସୁନିଶ୍ଚିତ ଯିବି।
ଓହୋ ଆଚ୍ଛା।
ଆପଣଙ୍କୁ କଣ ଭଲ ଲାଗେ।
ମତେ ଭଲ ଲାଗେ। ମତେ ବୁଲାବୁଲି କରିବା ପାଇଁ ଭଲ ଲାଗେ ମୁଁ ସେଥିପାଇଁ ପଚାରିଲି ଆପଣଙ୍କ ଆଡେ। କେମିତି କଣ ଜାଗା ଅଛି ବୁଲାବୁଲି ପାଇଁ।
ହଁ ଆମର ଏକରେ ବହୁତ ଭଲ ଜାଗା ଅଛି ଆପଣ ଶୁଣିଥିବେ ଅଂଶୁପା ହ୍ରଦ। ତ ଭା ଗୋଟେ ଭାରତରେ ଗୋଟେ। ଭଲ ହ୍ରଦ, ମଧୁର ହ୍ରଦ ଲେକଟା, ଅ ସେଇଟା ବି ଆମର ଏଇ ପାଖାପାଖି ଅଛି, ଆପଣ ଯଦି ବୁଲି ଆସିବେ ସେଠି ଗୋଟେ ପାହାଡ ଉପରେ ଗୋଟେ ପାର୍କଟା ଅଛି, ଆଉ ତଳେ ବି ପାର୍କ ଅଛି, ଆଉ ହ୍ରଦରେ ଏବେ ନୌକା ଚାଳନ ଫାଳନ ପାଇଁ ଭଲ ବ୍ୟବସ୍ଥା ଅଛି। ଆଉ ଉପରେ ଉପରେ ବି ଭଲ ଅଛି ଆଉ ବୁଲିବା ପାଇଁ ଆଉ। ସେଠି କୁହନ୍ତି ଭାଇ ବୋହୂ କୂଅ ଗୋଟେ ଅଛି। ମାନେ ଦିଟା କୁ ଅ ଅଛି। ଗୋଟେ ହେଲା ଭାଇ କୂଅ, ଭାଇର ମାନେ ଭାଇ କୂଅ, ଆଉ ଗୋଟେ ହେଲା ବୋହୂ କୂଅ। ଗୋଟାକରେ ଯଦି ଆପଣ ଗୋଟେ ଏଠି କିଛି ପକେଇଲେ, ଯଦି ଗୋଟାକର ପାଣି ହଲଚଲ ହେଲା, ଆଉ ଗୋଟାକର ବି
ଓ ଆଚ୍ଛା ଏମତି। ରହସ୍ୟ ରହିଛି ତାହେଲେ ସେଠି।
ହଁ ସେ ଏଇଠି ବହୁତ କିଛି ଅଛି, ଯେମିତି କି ଆପଣ ଶୁଣିଥିବେ କି ସେ ଯୋଉ ଉପରେ ଗୋଟେ ଗୋଟେ ଘର ଟାଇପର ଅଛି, ମାନେ ଉଚ୍ଚା ଜାଗାରେ। ତ କୁହନ୍ତି କି ଯେତେବେଳେ ରାଜା ରାଜୁଡା ଥିଲେ, ସେଠି, ସେଠି, ସେଠିକି ମାନେ ଜଗନ୍ତି ସୈନିକ ମାନେ କି, ଆଉ ଯଦି କେହି ବାହାର ଲୋକ ଆକ୍ରମଣ କରୁଛନ୍ତି, ସେଠୁ ଦେଖ ଇକି ସେମାନେ କୁହନ୍ତି, ରାଜାଙ୍କୁ ଜଣାନ୍ତି, କି ହଁ ଏମିତି ହଉଛି ଆମ ରାଜ୍ୟ ଉପରେ କି ଆକ୍ରମଣ କରୁଛି କି କଣ।
ଓ ହୋ ଆଚ୍ଛା। ଆଉ କଣ କୁହନ୍ତୁ। ଆଉ ଆପଣଙ୍କ ଆଡେ କଣ କଣ ବୁଲିବାକୁ ଭଲ ଜାଗା ଅଛି। ଆମ ଆଡେ ଭଲ ଭଲ ଜାଗା ହଉଛି ନୟାଗଡ଼, ଯେମିତି ରାମ ମନ୍ଦିର।
ଆଚ୍ଛା ଏବେ ଯୋଉ ନୂଆ ନାର ରାମ ମନ୍ଦିର ହେଇଛି ଫତେଗଡ ରେ। ହଁ ମୁଁ ବହୁ ଥ ବହୁତୁ
ଜାଗାରେ ତାର ଭିଡିଓ ଫିଡିଓ ଦେଖିଛି। ହଁ। ମୁଁ ଶୁଣିଛି ଭଲ ଜାଗା ଟେ, ଆଛା କହିପାରିବେ କି ସେଠି କୋଉ ଠାକୁର ପୂଜା ପାଉଛନ୍ତି? ରାମ ମନ୍ଦିର୍। ଏଇ ଯେଉ ରାମ ଠାକୁର। ହଁ। ଆସନ୍ତୁ କେବେ ବୁଲିକି ଯିବେ ଏଠି। ଯାଇଛନ୍ତି କି? ହଁ ହଁ ମୁଁ ଥରୁଟେ ଯାଇଥିଲି। ପାହାଡ ଉପରେ ସେଇଟା ହେଇଛି ନା, ହଁ ହଁ। ତା ପାଖାପଖି ଆଉ କିଛି ଅଛି କି? ତା ପାଖାପାଖି ଗୋଟେ ପାର୍କ ଅଛି, କୋଟୋ ଓଡ ପାର୍କ।
ଆଚ୍ଛା। ସେ ପାର୍କରେ
ପାର୍କରେ କଣ? ମାନେ ଖାଲି ନର୍ମାଲ ପାର୍କ ଟା। ହଁ ଭଲ ମାନେ, ସବୁ ମାନେ ଦୃଶ୍ୟ ମାନେ ଅଛି, ମାନେ କାରୁକାର୍ଯ୍ୟ ହେଇଛି ସେଠି।
ଆଛା।
ପିଲାମାନେ ବି ଭଲ ଖୁସି ହେବେ, ସେଠିକି ଆସିଲେ। ମୁଁ ଗୋଟେ ଭିଡିଓ ଟେ ଦେଖୁଥିଲି, ସେଠି କଣ ଲାଇଟ୍ ଲାଇଟ୍ ହଁଁ ହଁ ଲାଇଟ ଶୋ ବି ହଉଛି।
ଆଚ୍ଛା। ହୁଁ, ଦେଖିଥିଲି କିଛି ଛୋଟ ଛୋଟ ଭିଡିଓ, ସେ ସବୁ ଦେଖୁଥିବେ ଲୋକ ଠୁ ପକଉଛନ୍ତି, ସେଇଗୁଡା ଦେଖିଥିଲି।
ଓ ଆଚ୍ଛା।
ଆଉ କଣ କୁହନ୍ତୁ। ହଉ, ଆଛା ଆପଣଙ୍କୁ କୋଉ ପାଗ ଭଲ ଲାଗେ? ମତେ ଭଲ ଲାଗେ ଯେମିତି କୁମାର ପୂର୍ଣ୍ଣିମା
କୁମାର ପୂର୍ଣ୍ଣିମା ଆପଣ ଝିଅ ପିଲା ତ ସେଥିପାଇଁ ଆପଣଙ୍କୁ ଟିକେ ଭଲ ଲାଗୁଥିବ ଆଉ ଆଛା ଆପଣଙ୍କ ଆଡେ କେମିତି ମାନେ କେମିତି ପାଳନ କରନ୍ତି ତାକୁ
ଆମେ ସକାଳୁ ଉଠିକି ସୂର୍ଯ୍ୟ ପୂଜା କରୁ ଫାଷ୍ଟ ଏ ଫାଷ୍ଟ ଚଉରା
ପୂଜା ଅଛି ଆପଣଙ୍କର ସୂର୍ଯ୍ୟ ପୂଜା ବି ଅଛି ନୁହଁ
ହଁ ସକାଳୁ ଉଠିକି ଆମେ ମାନେ ଗାଧୁଆ ଗୁଧି ସାରିକି ମାନେ ଚଉରା ଧୋଇକି ସୂର୍ଯ୍ୟ ପୂଜା ହବ ଆଞ୍ଜୁଳି ଟେ -
ଆଛା ଚଉରା ଚଉରା ବୋଲେ
ଚଉରା ମାନେ ବୃନ୍ଦାବତୀ କି ଯୋଉ ପୂଜା ହୁଏ ତୁଳସୀ ଗଛ
ଆଚ୍ଛା ହଉ ହଉ
ହଁ ତା ତାଙ୍କୁ ଧୁଆ ଧୁଇ କରି ଝୋଟି ବି ଆମେ ସେଇ ଚଉରା ମୂଳରେ ଇଏ କରୁ
ଝୋଟି ଆମର ମୁରୁଜ ପକାନ୍ତି
ଗୋବର ଇଏରେ ଲିପୁ ଆମେ ନାଲି ମାଟି ପକେଇକି ହଁ ଆଉ ସନ୍ଧ୍ୟା ବେଳେ ଆମେ ପୂଜା କରୁ ବହି ବି ପଢା ହୁଏ ସେଠି ଆଉ ଯୋଉ ଗୀତ ବି ପଢା ହୁଏ ଯ ଯ କମ କୁମାର ପୂର୍ଣ୍ଣିମା ଗୀତ ଟା ଆଉ ରାତିରେ ଆମେ ଯୋଉ ଚାନ୍ଦ ଚକଟି ଥିବୁ ସେଇଟା ଚାନ୍ଦ ପୂଜା କରିକି ଆମେ ଖାଉ ତାକୁ
ଆଚ୍ଛା ଆମର ବି ଅଛି ଏକରେ ଚାନ୍ଦ ପୂଜା କରିବାକୁ
ଆଉ କେମିତି କଣ ପାଳନ କର ସେଠି ମାନେ କେମିତି ହୁଏ ପୂଜା
ଆମର ଆକ୍ଚୁଆଲି ତାକୁ ନୁହଁ ସେଟା ଆଶ୍ୱିନ ମାସରେ ଯେହେତୁ ପଡେ ଆମର ଜହ୍ନି ଓ - ଓଷା ଗୋଟେ କୁହନ୍ତି ଆଉ ଲାଷ୍ଟ ଦିନଟା ହେଲା କୁମାର ପୂର୍ଣ୍ଣିମା ଦିନ ଯୋଉଟା ପୂର୍ଣ୍ଣିମା ଦିନ ତାକୁ କୁମାର ପୂର୍ଣ୍ଣିମା କୁହନ୍ତି ଆମର ଏକରେ ନା ଜହ୍ନି ଓଷା ପାଳନ କରନ୍ତି କୁହନ୍ତି କି ସେ ମାସରେ ଯୋଉମାନେ ଜହ୍ନି ଓଷା କରିଥିବେ ଯଦି ସେମାନେ ଜହ୍ନି ଫୁଲ ଛିଡେଇବେ କି ଜହ୍ନି ଖାଇବେ କି ଜହ୍ନି ଗଛରୁ ଜହ୍ନି ପତ୍ର ଛୁଇଁବେ କି ଜହ୍ନି
ଜହ୍ନି ଛିଡ଼େଇବେ ହୁଁ ହୁଁ ତାହେଲେ ଭଲ ନୁହଁ ଓ ଆଚ୍ଛା ତ ସେଥିପାଇଁ ସେ ମାସରେ ଯୋଉମାନେ ଓଷା କରନ୍ତି ସେମାନେ ଜହ୍ନି ଖାଆନ୍ତିନି ଆଉ ଆମେ ଆାଇଁଷ ଜିନିଷ କିଛି ଖାଆନ୍ତିନି ଓ ଆଚ୍ଛା ମୂଳା ଶାଗ ଖାଇକି ରହିବେ ଓ ମୁଁ କଣ ଶୁଣିଛିି ବି ଜହ୍ନି
ଠାକୁର ଆମର ତିଆରି ହୁଅନ୍ତି ମାଟିରେ ତିଆରି ହୁଅନ୍ତି ନାଲି ମାଟି ଶୁଣିଥିବେ ସେ ମାଟିରେ ତିଆରି ହୁଅନ୍ତି ଆଉ ହଳଦୀରେ ତିଆରି ହୁଅନ୍ତି ହୁଁ ତ ପ୍ରତିଦିନ ଠାକୁର ଚେଞ୍ଜ କରା ହୁଅନ୍ତି ମାନେ ପ୍ରତିଦିନ ଠାକୁର ତିଆରି କରିବୁ ତା ପରଦିନ ପୁଣି ଠାକୁରଙ୍କୁ ତାଙ୍କୁ ମାନେ ଉଜେଇକି
ହଁ ମୁଁ ଯେତିକି ଶୁଣିଛି ଜହ୍ନି ଓଷା ଟା ଯୋଉ କରନ୍ତି ଯୋଉ ଚର୍ମ ରୋଗ ବି ଯଦି କାହାର କଣ ହେଇଥାଏ ସେଇଟା ଭଲ ହେଇଯାଏ ସତରେ କଣ ଭଲ ହେଇଯାଏ ଓହୋ ଆଛା ସେ ସେ ଜହ୍ନି ଓଷାର ନା ଗୋଟେ ବହି ଅଛି ଓହୋ
ଗୋଟେ ହବ ଦଶ ଆଠ ଦଶ ପେଜ ର ସେ ବହିରେ ମାନେ ତାଙ୍କର ଠାକୁରଙ୍କର ଅ ଆଠ ଦଶଟି ଦଶ ଟା ବିଷୟରେ କୁହାଯାଇଛି ଆଉ ଦଶ ଆଠ ଦଶଟା ଷ୍ଟୋରି ଅଛି ଠାକୁରଙ୍କର ଗୋଟେ ପିଲା ଗୋଟେ ଉ ମାନେ ଗୋଟେ ଝିଅଟେ ଥିଲା ଗୋଟେ ସ୍ତ୍ରୀ ଲୋକର ଦିଟା ପିଲା ଥିଲେ। ଆଉ ସ୍ ସେ ତାଙ୍କ ଷ୍ଟୋରି ବିଷୟରେ କୁହାହେଇଛି ଆଉ ହଉ ସାଙ୍ଗ ଘରୁ ତଳୁ ଡାକିଲେଣି ଆଉ ମୁଁ ରଖୁଛି ତମ ସେଥିରେ କଥା ହେଇକି ମତେ ବହୁତ ଭଲ ଲାଗିଲା। ଧନ୍ୟବାଦ।
ଧନ୍ୟବାଦ ଜୟ ଜଗନ୍ନାଥ।